ହାଲୋ ଭଲସେ କଥା ହୁଅ
ହାଲୋ କଣ କରୁଛ ବସିଛି
ଖାଇ ସାଇଲଣି
ହଁ।
କଣ ଖାଇିଲ
ଆଉ କଣ କୁହ
କଣ ଖାଇଲ
କଣ କହିଲ? ଆଁ
କଣ ଖାଇଲ?
ସେଇ ପୁଟ୍ ଭଜା ପୁଟଳ ଭଜା ତରକାରୀ।
ହଁ ଆଉ ଯାଇଥିଲ କୁଆଡେ ଆଜି।
ଆଜି,
ହୁଁ,
ଜାଇଥିନି ବିଲୁକୁ
କଣ ହେଉଥିଲା ବିଲରେ କାମ।
ହା ଔଷଦ ପକଉଥିଲି,
କୋଉଥେରେ,
କାକୁଡି, କଲରା,
ହଁ
ବାଇଗଣ, ଜହ୍ନି,
ତମର ଖାଲି ଚାଷ କାମ
ଆମର ଖାଲି ଚାଷ
ପରିବା ଭଲ ହେଇଛି ନା
ହଁ ପରିବା ଭଲ ହେଇଛି,
ହଁ,
ହୁଁ,
ଦିଆକୁଡା
ଆଜି
ପରିବା କେବେ ବାହାରିବ ଏବେ ଚାଷ ଲଗେଇଛ।
ପରିବା ବାହାରିଲାଣି ଆଉ,
କଣ ବାହାରିଛିି ଏବେ,
ଏଇ କୁଣି ବାହାରିଛି କାକୁଡ଼ି, କଲରା, ଜହ୍ନୀ
ହଁ କେମିତି କଣ ବିକ୍ରି କରଛ ତାକୁ।
ଏ ଘର ପାଖରୁ ବେପରି ନେଇଯାଉଚି।
ବେପାରୀ, ବେପାରୀ ଆସି ନେଉଛନ୍ତି।
ହୁଁ ।
ଆସ ଏ ରେଟ କାମ ଅଛି ସବୁ?
ହୁଁ ତିରିଶ ଟଙ୍କା ।
କଣ, ତିରିଶ ଟଙ୍କା?
କିଲା
କଉଟା ତିରିଶ ଟଙ୍କା? ସବୁ, ସବୁ ମିଶିକି ତିରିଶ ଟଙ୍କା।
ହୁଁ ।
ହଁ ।
ଆଉ ।
ତାକୁ କେଉଠି ନେଇକି ଆସିଛ?
ବସରେ ଯାଉଛି କୁଆଖିଆ
କୁଆଖିଆ ରୁ
ହଁ ।
ତମେ ଏକାଆ, ଏକା ଲଗେଇଛ ନା ଆଉ କିଏ ଲଗେଇଛନ୍ତି, ତମ ସାଙ୍ଗରେ?
ନା, ଆ ମୁଁ ହଖ
ହଁ । ଆଉ କହ?
ଆଉ କଣ କୁହ?
ଆଉ, ଘରେ କଣ କରୁଛନ୍ତି ସମସ୍ତେ?
ଆରେ ଶୋଇଯନି ସମସ୍ତେ?
ହଁ । ତମେ ଶୋଇଚ?
ହୁଁ ।
ଆସିଲ କେତେଳେ ବିଲରୁ?
ସାଢ଼େ ଏଗାଟା
ସାଢ଼େ ବାରଟା ଯାଇଥିଲ କେତେବେଳେ?
ହୁଁ, ନଅଟା ।
ନଅଟା ବେଳେ, ଆଉ ଯିବ ନା ନା, ଆଉ ଭଉଣୀ କୁଆଡେ ଯିବ?
ପୁଣି ଚାରଟା, ହୁଁ ।
ଚାଟାରେ ଯିବ । ତମର କଣ ଖାଲି ସେ ବିଲକୁ ଖାଲି ଯିବ ଫେର ଆସିବ କେତବେ
କଣ?
ଆଶିବ କେଥଳେ
ଆସିବି, ଚାରିଟାରେ ଗଲେ ସନ୍ଧ୍ୟା
ହଁ । ସନ୍ଦ୍ୟାବାଛି କଣ କର?
ଅ ବୁଲାବୁଲି କରେ, ଦୋକାନ ଆଡ଼େ ଯାଏ, କୁଆଡ଼େ ଯଉ ଛକ ଆଡ଼େ ଯାଏ ।
ହଁ । ଆଉ, ଦୋକାନ କଣ ପାଖରେ ଗାଁରେ? ନା, ଛକ?
ଗାଁରେ
ଓହୋ! ଆମର ଆଜି ଗୋଟେ ଭୋଜିଟେ ହେଇଥିଲା।
ହୁଁ ।
ଛୁଆ ଯାଇଥିଲା ସବୁ ଖାଇବା ପାଇଁ। ଭଲ ଖାଇବା କରିଥିଲେ। ତମର୍ ପିଣ୍ଡ ତୁଣ୍ଡ କଇଲେ ଭୋଜି ଦିଆ ହବ ନା?
ହୁଁ।
କଣ ଗାଁରେ ଦିଅ ନା ତମ ଘରେ କି ସବୁ ଖାଆନ୍ତି?
ଏଇଏମ ସାହି ଖଞଜାଳିଆ।
ହଁ।
କଣ କଣ ସବୁ ଭୋଜିରେ କର?
ଏଇ ଡାଲମା, ଭାତ, ଭଜା ଖଟା ଆଉ କଅଁ ରୁରନ୍ତି ଆଉ।
କିଏ ଘରେ ସମସ୍ତେ କରିଦିଅନ୍ତି ନା କିଏ ଆସନ୍ତି କରିବା ପାଇଁ?
ସେଇଟା ଲେଡିକି ତ କରନ୍ତି ହ।
କିଏ ତମ ଆଉ?
ଆଉ କଣ କୁହ?
ହଉ କଣ ଗରମ ଟା ଜ ଅଳ୍ପ ଅଳ ହଉଥିଲା ନା ବହୁତ ହଉଛି ଖରାଜ ହେଇ
କରା ହେଇନି ତ
ହଁ ଖରା ହେଇନି?
ନା ଆଜି ତ ଶୀତ ଶୀତ ଲାଗୁଚି କାଇଁ।
ଓହୋ ମେଘ ହେଇ ଚିବୋଲିକି।
ହୁଁ।
ହୁଁ। ମେଘ ହେଇଥିଲା ନା କାଲି ଆଡକୁ ନା ହେଇନି?
ନା ନା ଝିପଝିପ ବର୍ଷ ହେଇଥିଲା ସକାଳୁ।
ହଁ। ଆଉ
ଆଉ କଣ କୁହ?
ସକାଳେ କଣ ଖାଇଥିଲ?
ସକାଳେ ଖାଇଥିନି ଚା ବିସ୍କୁଟ।
ଚା ବିସ୍କୁଟ। ପଖାଳ ଖାଇନ କି?
ପଖାଳ ନା ଆଠଟା ସାଢେ ଆଠଟା ବେଳକୁ।
ଆଠଟା ସାଢ଼େ ଆଠଟା ବେଳକୁ ପଖାଳ ଖାଅ। ଦେହ ଭଲ ଅଛିନା?
ହୁଁ।
କୋଳା ଅଛି ଆଉ। ତମର କଣ ତମର ପିଲା ପିଲି କଣ ତମେ ବାହା ହେଇ ଜ ନା ବାହା ହେଇନା?
ହେଇଚି।
ତମର ପିଲା ଛୁଆ ପିଲା କଣ ଅଛନ୍ତି?
ଗୋଟେ ଝିଅ
ହଁ ସେ କଣ କରୁଛନ୍ତି ଝିଅଟା?
ଝିଅଟା ସ୍କୁଲ ଯାଉଛି କଣ ଛୋଟ ଛୁଆ।
ଛୋଟ ଛୁଆଟେ? କେତେ ବର୍ଷର?
ଚାରି ପାଞ୍ଚ ବର୍ଷ ର।
ଓହୋ। ଆଉ? ବିଲୁକୁ ଗଲେ ଫେରେ କଣ କାମ କରିବ?
ବିଲୁକୁ ଗଲେ ଫା ସୂତା ଗୁରେଇବୁ କଲରା ରେ
ଓହୋ ବାଇଗଣ ଗଛ କଣ ବାଇଗଣ ସେଟା କେମିତି କର ବାଇଗଣ ମାନେ ମଞ୍ଜିରେ ପକାଇ କି କର ନା କିଣା କିିଣି କରି ପକରିଦିଅ।
ଚାରାହଉ
ଚାର ପକେଇ କି କର ଓହୋ ସେ କେତେ ଦିନେ କଣ ହୁଏ?
ବାଇଣ ଚାରା ରହିବ ମାସେ ବିଲରେ ହବ ଦେଢ ମାସରେ ଦି ମାସରେ
ହଁ।
ତିନି ମାସରେ ହବ ଯାଇ ତୁଳା ହବ ବାରଗଣ
ତିନି ମାସ ଭିତରେ ଲଗେଇଦେଲେ ତିନି ମାସ ଭିତରେ ହେଇଯାଏ।
ହୁଁ।
ହୁଁ ସବୁଠୁ କୋଉଟା ଶିଗିର ହେଇଯାଏ।
ଏ କାକୁଡ଼ି କଲରା କାକୁଡ଼ି ଜହ୍ନି ହରିକା ଆଉ।
କାକୁଡି କେମିତି ଶୀଘ୍ର ହେଇଯାଏ।
ହୁଁ।
ଓହୋ ଧାନ ଏ ବର୍ଷ ହବ ନା ଭଲ ନା ହବନି?
ଏଟା କଣ କହିହବ ବର୍ଷା ହେଲେ ହେବ ନହେଲେ ନାହିଁ।
ବର୍ଷା ନହେଲେ ହବନି।
ହୁଁ।
ଓହୋ ବର୍ଷା ଯେତିକି ହେଲାଣି ଆରାମସେ ଭଲ ତଥାପି ହେଇଥିବ। ଆଉ କିଏ ତମ ଘରୁକୁ କିଏ ବନ୍ଧୁବାନ୍ଧବ ଆସିଛନ୍ତି ନା ଆସୁନାହାନ୍ତି। ରଜୁ କିଏ ବନ୍ଧୁବାନ୍ଧବ ଆସି ଚେନା ଆସିନଥିଲେ।
ସବୁ କାଟିଦେଇଛି ମୁଁ ବନ୍ଧୁବାନ୍ଧବ
କଣ ହେଇଥିଲା?
ସମସ୍ତଙ୍କୁ କାଟି ଦେଇଛି ରଜରେ
ଓହୋ। ତମେ କୋଉସବୁ ଯାଇଛନ ସବୁ ଜାଗା ସବୁ ଜାଗା ଠାକୁରଙ୍କ ସ୍ଥାନକୁୁ ଯାଇଛନା
ହଁଅ।
କୋଉଠି କୋଉଠି ଯାଇଛ।
ଯାଇଛୁ ପୁରୀ ଯାଇଛୁ ନୟାଗଡ଼ ଯାଇଛୁ ଛତିଆ ଯାଇଛୁ ବିରଜା ଯାଇଛୁ।
ହୁଁ ଆଉ କୋଉଠି ଯାଇଛ?
ଲଡୁ ବାବା ଯାଇଛୁ।
ଓପାସ କର ନା ଜାଗର ଓପାସ?
ନା।
ଆଉ ପାାଣିଢାଳନା?
ହଁ।
ହଁ।
କୋଉଠି ଢାଳିବାକୁ ଯାଅ?
ସେଇଟା ଯୁଆଡ଼େ ଛୁଆ ଯାଆନ୍ତି ସେଇ ଆଡେ ଯାଉଁ।
ସବୁ ଗୋଟେ ସାଙ୍ଗ ହୋଇ ସମସ୍ତେ ଯାଅ?
ହୁଁ।
ହୁଁ କେତେ ଜଣ ଯାଅ?
ଆଠ ନଅ ଜଣ।
ଓହୋ ଆଠ ନଅ ଜଣ ସାଙ୍ଗ ହେଇକି ଯାଅ ଯାଇକି ଆସ।
ହୁଁ।
ଫିଷ୍ଟି ଫିଷ୍ଟି କରିକି ଭଲ ମଜା କରିଥିବ ଆଉ।
ହୁଁ।
ଉଁ। ଆଉ
ଆଉ କଣ କୁଅ।
ନା ଟାଇମ୍ ହେଇନି କୁହ।
ଆଉ କଣ କୁହ ବିଲକୁ ଯିବୁ।
ବିଲକୁ ଯିବ। ଔଷଧ ପକେଇବ?
ହୁଁ।
ହୁଁ। ହଁ ସେଇ ତ ବିଲ କାମ ନ କଲେ ତ ହବନି। ଆଉ ନାଇ କି? ତମର ଆଉ କିଛି କାମ ନାହିଁ। ସେ ବିଲ
ମୋର ଖାଲି ଚାଷ।
ଖାଲି ଚାଷ। ଏବ ବର୍ଷ ବାଦାମ ଭଲ ହେ ଥିଲା।
ନା।
ଓହୋ ଆର ବର୍ଷ ବାଦାମ ଭଲ ହେଇଥିଲା ନା?
ନା ଦି ବର୍ଷ ହେଲା ବାଦାମ ଭଟା ହଉଚି।
ଆର ବର୍ଷ ବି ଭଲ ହେଇନଥିଲା?
ଆଉ ଚାଷରେ ଲାଭ ଯେତିକି ଲସ୍ ସେତିକି ନୁହେଁ କି?
ହୁଁ।
ହୁଁ କିନ୍ତୁ ଲାଭ ଲସ ଶହିଲେ ଯାଇକି ଯାହା କରିବ ଆଉ।
ହଁ।
ହଁ ଏ ଟିକେ ବସିଥିଲି ଛାତ ଉପରେ ବସିଥିଲି ମୁଁ କହିଲି ଦେଖିଆ କଣ କରୁଛନ୍ତି ଆଉ
ହୁଁ।
ଆଉ